ହାଲୋ। ହାଲୋ। ହାଲୋ।
ହଁ।
କଣ କର୍ଚ?
ଏଇଠି ବସିଛି ଆଉ।
ବର୍ଷା ହେଇଥିଲା ତମର?
ବର୍ଷା ହେଇଥିଲା ଟିକେ ଟିକେ ହେଇକି ଛାଡିଗଲା ଫେରେ ଏଇ ହୋଉଛି। ଟିକେ ଟିକେ ଆଉ।
ହୁଁ- ହୁଁ। ଆଉ ତମର କିଏ ମରି ଯାଇଥିଲେ ପରା?
ହଁ ସେ ଆମ ବଡ ଆମା ମରି ଯାଇଥିଲେ ପା। ଆମ ବଡ ଆମା ମରିଗଲେ।
ହଁ- ହଁ। କଣ ହେଇଥିଲା କି?
ଯାଇଥିଲେ ତାଙ୍କ ଭଉଣୀ ଘରକୁ ଯୋଉଁ ଜାରକା।
ହୁଁ।
ଝାରକା ଯାଇଥିଲେ ତାଙ୍କ ଭଉଣୀ ଘରକୁ।
ହୁଁ ଓ ସେଠି କଣ ହେଲା?
ସେଠି ତାଙ୍କ ଘରେ ଥିଲେ ତାଙ୍କର। ହାଲୋ।
ହଁ।
ଯାଇଥିଲେ ତାଙ୍କର ଏଠି ଡେଥ୍ ହେଇଗଲା ଆଉ।
କଣ ହେଇଥିଲା କି?
କିଛି ହେଇନଥିଲା ଭଲ ଲୋକ କହୁଛନ୍ତି ଯୋଉ ହାର୍ଟ କଣ ପ୍ରୋବ୍ଲେମ୍ ହେଲା ନିଃଶ୍ୱାସ ପ୍ରଶ୍ଵାସ ସବୁ ବନ୍ଦ ହେଇଗଲା ନା କଣ ସେଇଥିପାଇଁ ଡେଥ୍ କରି ମରିଗଲେ ଆଉ
ଉଁ ହୁଁ କେତେ ଏଜ୍ ତାଙ୍କୁ?
ତାଙ୍କୁ ଉଁ ଷାଠିଏ ଭଳିଆ ଷାଠିଏ ହବ।
ଉଁ ହୁଁ ଆଉ ତାଙ୍କ ସ୍ଵାମୀ ଅଛନ୍ତି?
ନା ବାବା ଥିଲେ ଆର୍ମିରେ ଡାକ୍ତର। ସିଏ ଟେଥ୍ ସେ ମରିସାରିଲେଣି ହେଲାଣି ସେ ବି ଚାରି ବର୍ଷ ତିନି ଚାରି ବର୍ଷ ହେଲା ମରିସାରିଲେଣି।
ହୁଁ
ଉଁ
ଆଉ ପିଲାପୁଲି କଣ ଅଛନ୍ତି ନା ନାହିଁ?
ନା ତାଙ୍କର ପିଲାପୁଲି ନାହାନ୍ତି।
ଆଉ କିଏ ସମ୍ପର୍କୀୟ କିଏ ଅଛନ୍ତି?
ହଁ ତାଙ୍କ ଭାଇ ଘର ଅଛନ୍ତି, ତାଙ୍କ ତିନି ଭାଇ ଅଛନ୍ତି, ତାଙ୍କର ସବୁ ଛୁଆ ପିଲା ଅଛନ୍ତି। ଦି ଜଣଙ୍କର ସୁଆପିଲା ନାହିଁ, ଆଉ ଦି ଜଣଙ୍କର ଅଛନ୍ତି।
କୋଉ ଦିନ ଏଇ ଘଟଣା ଘଟିଚି?
ଏଟା ପଅର ଦିନ ହେଲା ବା। ପଅର ଦିନ ବାରଟା ଅ ଏଗାରଟା, ସାଢ଼େ ଏଗାରଟା, ବାରଟା ଭଳିଆ ହବ ଟାଇମି ଆଉ
ହଁ ଆଉ ଗାଁରେ ଶୋକର ଛାୟା ଖେଳି ଯାଇଥିବ ଆଉ
ହଁ ତାଙ୍କୁ ଗାଁକୁ ନେଇକି
କଣ ହେଲା?
ମୁଁ କଇଲି ଗାଁ କୁ ଆଣିଥିଲେ ଗାଁ ରୁ ନେଇକି ଗଲେ ସ୍ଵର୍ଗଦ୍ଵାର। ସେଠିକି ଆଉ ଦାହ କରିବା ପାଇଁ ଆଉ
ହୁଁ ହୁଁ ଆଉ ତମେ ଯିବ ସେଠିକି?
ହଁ ଆଉ ଯିବୁନି ନା। ଯିବାକୁ ପଡିବ ଆଉ ବଡ ଆମା ହେବେ ଆଉ ନଗଲେ କେମିତି ହବ।
ହୁଁ
ଚାଷ ବାସ କାମ ଆରମ୍ଭ ହେଲାଣି?
ଚାଷ କାମ ଆରମ୍ଭ କଣ ହବ ତଳି ଫଳି ପଡିବ ଲୋକ୍ ଲୋକ ଜଣେ ଦି ଜଣ କିଏ ପକେଇଲେଣି, ଆଉ ପ ଚାଷ କାମ ଷ୍ଟାର୍ଟ ହବ କାଲି ପଅର ଦିନ ଠୁ ଆଉ ତଳି ଫଳି ପଡ଼ିବ।
ତମର ବିଲବାଡ଼ି ଅଛି?
ହଁ ବିଲବାଡ଼ି ଅଛି ଆଉ
ଓହୋ, କିଏ ଚାଷ ବାସ କଥା ବୁଝନ୍ତି?
ଚାଷ ବାସ କଥା ବାପା ବୁଝୁଥେଲେ ବାପ୍ ବାପାଙ୍କ ପରେ ଭା ବଡ ଭାଇ ବି ବାପା ବୁଝୁଥିଲେ ବାପା ତ ନାହାଁନ୍ତି। ଆଉ ତାପରେ ତାପରେ ଭାଇ ବୁଝୁଥିଲେ ତାପରେ ମୁଁ ଏବେ ବୁଝୁଛି ଆଉ।
ଆଉ ତମେ ଏବେ ବୁଝୁଚ?
ହୁଁ ମୁଁ ବୁଝାବୁଝି କରୁଚି ଆଉ।
ତମ ଗାଁ ଆଡେ ବର୍ଷା ହେଇଛି କି ନାହିଁ ବୁଝିଲନି?
ହଁ ଫୋନ କରିଥିଲି କହିଲେ ବର୍ଷା ଗୋଟେ ଅସରା ହେଇଛି ଆଉ।
ହୁଁ, ହୁଁ। ତମ ଗାଁ ରେ ସବୁ କେମିତି ଅଛନ୍ତି ତମର?
ଗାଁ ରେ ଭାଇ ମାନେ ସବୁ ଅଛନ୍ତି ଆଉ। ଭାଇ, ଦାଦା ଅଛନ୍ତି ବାବା ଗାଁରେ ଦାଦା, ଭାଇ, ଫାଇ ସବୁ ଅଛନ୍ତି ଆଉ।
ହୁଁ, ହୁଁ ଆଉ ଏଇଆଡେ କେବେ ଆସ ବୁଲିକି ଯାଅ?
ହଉ ଦେଖିବା ଟାଇମ ତ ହଉନି ଦେଖିବା ଚାଷ ବାସ ଲାଗିଲେ ଆଉ କଣ ଯାଇହବ ଦେଖିବା ତ ତଥାପି ଦେଖିବା କେତେବେଳେ ଟାଇମ ମିଳିଲେ ଯିବା ଆଉ।
ହୁଁ। କୋଉଠି ଅଛ କି ଏବେ?
ଅବିକା ମୁଁ ଅଛି ମୁଁ ଏ ବାହାରେ ଅଛି ଟିକେ ଆସିଛି ସାଙ୍ଗ ପିଲାଙ୍କ ସାଙ୍ଗରେ ଏଠି ଖୋର୍ଦ୍ଧା ଆଡେ।
ହୁଁ, ହୁଁ। ଆଚ୍ଛା। ଆଉ ଆଉ କଣ ଖବର କୁହ?
କଣ ଖବର ଆଉ ଟିକେ ଥଣ୍ଡା ହେଇଯାଇଛି ଦେହ ଟା ଭଲ ନାହିଁ।
ଆଉ ଘରେ କେତେ ବସିବ ଆଉ ଟିକେ ସାଙ୍ଗ ପିଲାଙ୍କ ସାଙ୍ଗରେ ଟିକେ ବୁଲିକି ଆସିବା ଆଡେ ଆଉ ଖୋର୍ଦ୍ଧା ଆଡେ ଆଉ।
ଆସିଛି ଆଉ।
ଆଉ ରଜ ତମ ଆଡେ ହେଲା?
ହଁ ତ ରଜ ଏ ବର୍ଷ ତ ହଁ ରଜ ମଉଜ ହେଲା। ବର୍ଷା ତ ନାଇଁ ଖରାରେ କଣ ରଜମଉଜ। ବର୍ଷା, ବର୍ଷା ହେଇଥିଲେ ଟିକେ ଭଲ ହେଇଥାନ୍ତା। ତଥାପି କଲେ ଆଉ ରଜଟା ଆଉ କରିବେନି।
କେମିତି କଣ ସେ ପାେଳନ କଲେ?
ହଁ ହଁ ଦୋଳି ଫୋଳି କରିଥିଲେ, ପିଠା ପଣା ହେଇଥିଲା ଯେମିତି ହୁଏ ରଜ ପର୍ବ ସେଇ ଭଳିଆ ଆଉ ଘରେ ପିଠା ପଣା କରିଥିଲେ ପାନ ଫାନ ରଜ ପାନ ଫାନ ଖାଇଲେ। ଏଇଆ
କଣ ପିଠା?
କାକେରା, ଚକୁଳି ଏ ସବୁ କରିଥିଲେ ମୁଆଁ ପିଠା, ଆଉ ଷୀରି ଫ କ୍ଷୀରି, ଫିରି ସବୁ କରିଥିଲେ ଆଉ।
ପୋଡପିଠା କରିନାହାନ୍ତି ରଜରେ ସମସ୍ତେ
ହଁ, ହଁ, ହଁ ପୋଡ଼ ପିଠା କରିଥିଲେ, ନଡିଆ ଫଡିଆ ପଡି ଯୋଉଟା ହୁଏ ପୋଡା ହୁଏ ତ କଢେଇରେ? ହଁ ଏଇତ ହେଇ ହେଇଥିଲା ହେଇଥିଲା।
ଖାଇଛ ମନେ ନାହିଁ?
କେତେ ଆଉ ମନେ ରହିବ କଥା ତ ଗଲାଣି କେତେ ଦିନ ହେଲା ଆଉ ମନେ ରଖିବ। କେତେ ଜିନିଷ ମନେ ରଖିବ।
କୋଉ ପିଠାଟା ବେଶୀ ଟେଷ୍ଟ ରଜରେ କୋଉ ପିଠାଟା ଖାଇଲେ ଭଲ ଲାଗେ?
ପୋଡ ପିଠାଟା ଭଲ ଲାଗେ ତ ଖାଇଲେ ଜିନିଷଟା ଅଧିନିଆ ଜିନିଷ ଟା ନା ସଦାବେଳେ ପୋଡ ପିଠା ଖାଇହବ? ହେଲେ। ପୋଡ଼ ପିଠାଟା କଣ କି ଲୋକ ଆଉ ସେ ଜିନିଷଟା ସଦାବେଳେ କରିହବନି ନା।
ହୁଁ।
ଏଥିପାଇଁ କରିକି ଖାଆନ୍ତି ପୋଡ ପିଠାଟା ଭଲ ଲାଗେ ଟିକେ ଆଉ।
ହୁଁ ହୁଁ। ଆଉ ଆଉ କଣ?
କଣ ଇଏ ତ କଥା, ବର୍ଷା ଦିନ ହେଲାଣି ବର୍ଷା ବର୍ଷା କିଛି ହଉନି। ଭାରି ଗରମ ହଉଛି।
ହୁଁ। ଆଜି ବର୍ଷା ହେଇଛି କହୁଥିଲ?
ହଁ ବର୍ଷା ହେଇଛି ବର୍ଷାଟା ହେଲେ ଘଣ୍ଟା ଦି ଘଣ୍ଟା ହେଲେ ଥଣ୍ଡା ଲାଗିବ ନା ଆଉ। ଆ ଏଇ ବର୍ଷା ଟିକେ ହେଇ ମାଟି ଓଦା ହଉନି ଆଉ ସେଥିରେ କଣ ଥଣ୍ଡା ଲାଗିବ?
ହଁ ହଁ। ଆଉ ତମ ଛୁଆମାନେ?
ଛୁଆମାନେ ଏବେ ସାର୍ ଆସିଥିଲେ ଟିଉସନ୍ କରୁଛନ୍ତି। ଆଉ ଝିଅ ତାର ହୋମୱର୍କ ଲେଖା ଲେଖି କରୁଛି, ସ୍କୁଲରେ ଲେଖା ଲେଖି ଦେଇଛନ୍ତି ସେଇଟା କରୁଛି। ଏୟା ଆଉ।
ହୁଁ, ହୁଁ। ଆଉ
କେତେବେଳୁ ଝିଅ ଆସିବ?
ଝିଅ ତାର ସରିଲେ ତାଙ୍କ ସାରେ କହିଛନ୍ତି ଫୋନ କରିକି କହିବେ ଆଉ।
ସବୁଦିନ କେତେଟାରେ ଆସେ?
ସବୁଦିନେ ସେ ଆସେ ସେଇ ସାଢେ ସାତଟା ସାତଟା ଚାଳିଶ ଭିତରେ ଆଉ।
ଉଁ ହୁଁ
ଆଉ କଣ ଆଜି ଖାଇବା ରାତିରେ? ରାତିରେ କଣ ଖାଆନ୍ତି ତମର?
ରୁଟି କରିଛନ୍ତି କଣ ଭଜା କି କଣ କରିଛନ୍ତି, ସନ୍ତୁଳା ଫନ୍ତୁଳା କଣ କରିଛନ୍ତି ଆଉ।
ଆଉ। ଦେହ ପା ଭଲ ଅଛି?
ହଁ ଦେହଟା ଟିକେ ଭଲ ନାହିଁ ବା ଥଣ୍ଡା ଟିକେ ହେଇଯାଇଛି ଆଉ ଭଲ ଲାଗୁନି।
ହଉ କେବେ ଆସ ଏ ଇଆଡେ ଦେଖା ସାକ୍ଷାତ ହବ ଆଉ।
ଆ, ଦେଖେ ଟାଇମ ହେଲେ। ବିଭିନ୍ନ ଚାଷ ତ ତଳି ମଳି ପକାହବ ଏଇନା ଆଉ ଦେଖ ଖିଆ ତଥାପି କହିବି ମୁଁ ଗଲେ ଆଉ
ହଉ ରଖୁଛି ଏବେ
ହଉ